ହଁ ମାଡ଼ାମ କଣ କରୁଚନ୍ତି?
ଆଚ୍ଛା ଉଁ ସାର୍ ନମସ୍କାର।
ହଁ ନମସ୍କାର। କଁ କରୁଥୁଲେ ମାଡ଼ାମ?
ସାର୍ ମୁଁ ଏବେ ଟିକେ ଚା ବନଉଥିଲି।
ଓହୋ ଚାଟା କେମିତି ବନେଇଲେ?
ଚାଆ ଆ ଆକ୍ଚୁଲି ମୁଁ ଟିକେ କ୍ଷୀର ଆଉ ଅମୁଲ ଦିଟା ଆଙ୍କ ମିକ୍ସ କରି ବନାଏ ସେଇଥିପାଇଁ ଚାଟା ଟିକେ ଭଲ ଟେଷ୍ଟି ହୁଏ।
କ୍ଷୀର ସହିତ ଅମୁଲୁ?
ହୁଁ।
ଆଉ ପୁରା ଗାଢା ଚା ହୋଉଥିବ ଆଉ। ହଁ ପୁରା ଗାଢା ଚା ହୋଉଥିବ‌ ଆଉ।
ଟେଷ୍ଟ ଲାଗେ ଟିକେ। ଆଉ ବାକି ମୁଁ ବ୍ଲାକ୍ ଟି ବି ପିଏ।
କରନ୍ତି ।
ହଁ ଚା ମସଲା ମୁଁ ସେଇ ଟାଟାର ପ୍ରଡ଼କ୍ଟ ଟାଟା ଟି ହିଁ ମୁଁ ୟୁଜ୍ କରେ।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଚା ପିଇଲେଣି?
ହଁ ମୁଁ ଚା ଏବେ ପ୍ରୋସେସିଂ ଚାଲିଚି ମୁଁ ଏବେ ପିଇନି।
ଓଡ଼ିଆରେ କଥା ହୁଅ ହନ୍ତୁ ଟିକେ ଭଲ ହବ। ମୋର ଟିକେ ହିନ୍ଦୀ ଦୁର୍ବଳ ତ ଇଂଲିଶ ମୁଁ ବୁଝିପାରୁନି।
ଆଜ୍ଞା ଆଜ୍ଞା ସାର୍ କୁହନ୍ତୁ। ମୁଁ କମ୍ଫଟେବୁଲ ଅଛି। ଆଚ୍ଛା ଆପଣ କଣ କରୁଥୁଲେ ଏବେ?
ନାଇଁ ମୁଁ ତ ବସିଥିଲି ବର୍ଷା ପକୋଉଚି। ଆଉ ମୁଁ ପଚାରିବାକୁ ବୁଝଥିଲି ବୋ ଫୋନ କରିଥିଲି କଣ ସେ ଯୋଉ ଉଁ ଆପଣଙ୍କ ଆପଣ ପଲଟିକାଲ ସାଇନ୍ସ ଲେକ୍ଚର ନାଁ?
ହଁ ମୁଁ ଏବେ ପଲିଟିକାଲ ସାଇନ୍ସ ଲେକ୍ଚର ଅଛି।
ହଁ ତ ପଲିଟିକାଲ ସାଇନ୍ସରେ ପ୍ଲସ ଟୁ ରେ କଣ କଣ ସବୁ ତାଙ୍କର ହ ସବଜେକ୍ଟସ୍ ସବୁ ରହୁଛି। କେତେଟା ସବଜେକ୍ଟ୍ ରହୁଛି।
ପ୍ଲସ ଟୁରେ ଟୋଟାଲି କମ୍ପଲସରୀ ସବଜେକ୍ଟ ରହୁଛି। ଆଉ ତାଙ୍କର ପ୍ରେପର ସ୍କୋୟାରେ। ପାଞ୍ଚଟା ରହୁଛି ପେପର। ଆଉ ସେଇ ପାଞ୍ଚଟା ପେପରରେ ସେମାନେ ଡିଭାଇଡି ଅଛି ଫାଷ୍ଟ ଇୟରେ ଗୋଟେ ଅଛି।ସେକେଣ୍ଡ ଇୟର ଅଛି। ତାପରେ ପାଞ୍ଚଟା ପେ ଅଛି ଆଉ ଫାଷ୍ଟ ଇୟରେ ସେକେଣ୍ଡ ଇୟରେ ବି ସେଇ ପାଞ୍ଚଟା। ପେପର ହିଁ ରହୁଛି।
ଆଚ୍ଛା ଆଚ୍ଛା ସବୁ ଜାଙ୍କ ପେପର ପରେ ପାସ୍ କରିବାକୁ
ହଁ ସବୁ ଯାଙ୍କ ପେପର ରେ ହଁ ସବୁ ଯାଙ୍କ ପେପ ପର୍ କ୍ଲିଅର କରିବା
ଆଚଛା କେତେ କଣ ମାର୍କ ରହୁଛି।
ଆମର ଏଇଟଟି ମାର୍କ ଆସୁଛି ଥିଓରି ଟା। ତ ଏଇଟଟି ରୁ ଆପଣ ଟ୍ୱେଣ୍ଟି ସିକ୍ସ ରଖିଲେ ପାସ କରିପାରିବେ।
ଓହୋ ମାନେ ଅଶିରୁୁ ଛବିଶି।
ଆଜ୍ଞା। ପ୍ରାକ୍ଟିକାଲ ବି ରହୁ ପ୍ରୋଜେକ୍ଟ ବି ରହୁଛି। ତ ସେଥିରେ ସବୁ ମାର୍କ ଅଛି। ଟ୍ୱେଣ୍ଟି ମାର୍କ ଅଛି ଫଥର୍ଟି ମାର୍କ ଅଛି ଏଇଭଳିଆ ରହୁଛି। ଆପଣ କଣ କରନ୍ତି? ହାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।